ହାଲୋ। ହୁଁ।
କଣ କରୁଥିଲ ଦେଈ?
ଏଇଟି ଲୋ ଏଇ ବୋଉ ହେରିଆ ଭାତ ଖାଉଥିଲେ ଦଉଥିଲି।
ଦେଖିଆ କଣ କରୁଚି। ଆଉ ରୋଷେଇ ସରିଲା କେତବଳେ?
ରୋଷେଇ ସଇଲାଣି ଆମର ବାରଟା ବେଳୁ।
ଆ ରଜକୁ ଘରକୁ ଯିବ ନା ନାଇଁ?
ହଁ।
ହୁଁ-ହୁଁ। ଆଉ କଣ ରୋଷେଇ ହେଇଥିଲା ଆଜି?
ଏ ଭାତ, ଡାଲି, ପୋଟଳ ଆଳୁ ଭଜା ଖଟା। ତମର ଖାଇଲ ନା ସବୁ?
ହଁ ଖାଇସାରିଲୁଣି।
ସମସ୍ତେ ଖାଇସାରିଲଣି?
ହଁ ସମସ୍ତେ ଖାଇସାରିଲୁଣି।
ତମ ପୁଅ?
ହଁ ପୁଅ ଖାଇସାରିଲାଣି, ବର୍ଷା ଉଠେଇଚି ନା?
ହଁ ସେଇଭଳିଆ ଆଉ କାଉଁଳିଆ କାଉଁଳିଆ କରିଚି ଆଉ।
ଗରମ୍ କେମିତି ହଉଚି?
ଗରମ୍ ଆଜି ଟିକେ କମ୍ ଜଣା ପଡୁଚି ତ।
ହଁ।
କାଲି ଜୋରେ ହଉଥିଲା ଅଧିକ ଗୁଳୁଗୁଳି ଟା ଆଜି ଟିକେ କମ୍ ଜଣା ପଡୁଛି ତ।
ଆଜି କମ୍ ଜଣାପଡୁଚି ଆଜି କଉଁଳିଆ ହେଇଚି ଟିକେ।
ହୁଁ।
ପୂଜା ହଁ ଯିବାର ଅଛି ଆଉ।
କୋଉଦିନ?
ଯିବାର ଅଛି ଠିକ୍ ନାହିଁ। ଇଏ ଆସିବାର ଅଛି କୋଉଦିନ ଆସିବେ ଠିକ୍ ନାହିଁ କୋଉଦିନ ଯିମୁ ଆଉ। ଯାଇଥିନି ପିଇସି ଘରକୁଆ ଆସିନି କାଲି।
ହଁ-ହଁ।
ହୁଁ। ପୂଜା ହେରିଆ ଶୋଇ ପଇଲେଣି?
ନାଇଁ ସବୁ ଏଇଠି ଅଛନ୍ତି ଛୁଆ ଚଗଲା ବଗଲା ହଉଚନ୍ତି।
ଆଉ ଇଏ ଦୀପାଳି?
ରୂପାଲି ନା।
ହଁ ରୂପାଲି।
ଏଇ ବଉରିଆ ଖାଉଥିଲେ ସେଇଠି ବସିଥିଲା କଥା ହଉଥିଲା।
ଓହୋ। ଭାଇ?
ହାଟକୁ
ଓହୋ। ଏଇନା ରଜ ହାଟ କରୁଛ ଯାଇ
ତମ ଗାଁରେ ତ ଏ ବର୍ଷ ଭଲ ରଜ ହେବ।
ଆମ ଗାଁ ରେ ତ ସବୁବେଳେ ଭଲ ରଜ ହଉଛି ଏଇଟା କଣ ହବ କଣ?
ହଁ
ରଜ ହାଟ ଏଇନା କଣ କିଲ ଏଇକି ସେଇ ପାଣି ବୁହେ ନା ଦିନ ଟିକେ ବେପାର।
କିନ୍ତୁ ଏପଟେ
ହଉଛି ତମର କଣ ରୋଷେଇ କରିଥିଲ ଆଜି?
ଆମର ଭାତ ହଉ ଡାଲି କୁନ୍ଦୁରୁ ଭଜା ଶାଗ ଭଜା। ସୁକୁୁଆ ଆପଣଙ୍କ ପାଇଁ ଲୁଣ ସୁକୁୁଆ ଭଜା
ଓହ ଯୋଉ ମଙ୍ଗଳବାର ଭଜା
ବାପା ଖାଆନ୍ତି ଆଇଁଷ।
ହଁ ତୋ ଦେହ ଭଲ ଅଛି ନା?
ହଁ ଭଲ ଅଛି। ଏଇ ରାଜାର ଗୋଟେ ଚତୁର୍ଥ ନା ପଞ୍ଚମ କ୍ଲାସ ହେଲା।
ଚତୁର୍ଥ
ଚତୁର୍ଥ କ୍ଲାସ୍ ହେଲା।
ହୁଁ
ତ ବାଡ଼ି କଣ ଲଗେଇଛ? ତାର ପାଞ୍ଚ ବର୍ଷ।
ଆ ବାଡରେ କହ ବାଇଗଣ, ଭେଣ୍ଡି, ଶାଗ
ଉଁ ହୁଁ ବର୍ଷା
ତମର ଲଗେଇଛ ନା କଣ?
ଣି ଆମର ଖାଲି ଦିଟା ନଡ଼ିଆ ଗଛ ଆମର ଖାଲି ନଡ଼ିଆ ଅଛ।
ନଡ଼ିଆ ଅଛ
ଆଉ କିଛି ନାହିଁ ସବୁ ତ ଗାଈ ଖାଇ ଦଉଛି। ଆଉ ଆଉ ତ ସବୁଆଡେ ତ ଫାଙ୍କା ଙ୍କା ଲଗେଇବ କଣ ଲଗେଇଲେ ଗାଈ ଖାଇଦବ। ବାଡ଼ ମୂଜା ହେଇନି ସବୁ ଫାଙ୍କା କୋଉଠି ଲଗା ହବ। ହ୍ୟାଲୋ
ଶୋଇକି ଉଠିଲଣି?
ନା ଶୋଇନୁ ଶୋଇନୁ ପୁଅ ଟା ତ ଖରାବେେଳେ ଶଉନି ଆଉ ଶୋଇନୁ କଣ?
ହ ଆମ ଛୁଆ ବି ସେ ଶୋଇନାହାନ୍ତି ବୁଲୁଛନ୍ତି ଖାଲି।
ହେଲେ ଶୋଇବା
ଓହୋ ହଁ ମୋ ଛୁଆରେ ଏ ବି ଶଉନାହାନ୍ତି ବଡ ସରେ ହେ କିଛି ବାେ ଖରା
କଣ କହିଲ ଦେଇ।
ଆମ ଛୁଆ ତ ବଡ ଛୁଆ କି ସେଟା ଶଉନାହାନ୍ତି।
ହୁଁ ଇଏ ବା ଆଦି ଶୋଉନି ଖରାବେଳେ। ଖରାବେେଳେେ ସାରା ଡେଇଁବ ସନ୍ଧ୍ୟା ହେଲେ ଶୋଇବ।
ହୁଁ
ଆଉ ତୋ ପିଇସାଙ୍କ ଦେହ ଭଲ ହେଲାଣି।
ନା ତାଙ୍କ ଦେହ କଣ ଭଲ ସେ ସେହି ପୁରା ଅଛନ୍ତି ଦେହ ପୁରା ଖରାପ ଅଛି। ସେ ଏନା ଭଲ ହେବେ।
ଓ ହ।
ହ ଖିଆପିଆ କରୁନାହାନ୍ତି ଆଉ ଖାଦ୍ୟ କିଛି ଖାଉନାହାନ୍ତି ଯାହା ଖାଲି ଜର ମାନେ ଏ ସେଉ ରସ ଡାଳିମ୍ବ ରସ କରିକି ଦଉଚୁ ସେଉରସ ସେମିତି ଖାଉନା ପିଉନାହାନ୍ତି ଡାଳିମ୍ବ ରସ ପରଡ଼ ପାଣି
ହୁଁ।
ଆଉ କଣ କହିଲ ଦେଇ?
ସେ ତାକୁ ବନ୍ଦ କର ଟିକେ।
ପାଟି କରୁଚି କଣ କହିଲ ଦେଇ?
ହଁ ତୋ ପୁଅ କେତେ ବଡ଼ ପାଟି କରୁଚି।
ହଁ ପା ସେ ପାଟି କରୁଚି ଶୋଇ ନେଇତ ଆଜି ଖରାବେଳେ ସେଇଥିପାଇଁ।
ହଁ ବରା ଗଜା ଖାଇକି ଗଲେଣି ନା?
ବର୍ଷା ଉଠେଇଲାଣି ବର୍ଷା ଉଠେଇଲାଣି।
ହଁ।
ଆଉ ଶାଢୀ ଆଣିଲନି ନା ରଜ ପାଇଁ?
ହଁ।
ଓହୋ ଆଉ ବ୍ଲାଉଜ ସିଲେଇ ହଉଚି ନା?
ହଁ।
ଅ ହୋ।
ସିଲେଇ ତ ସବୁବେଳେ ଅଛି।
ହଁ।
ହଉଚି ମାନେ ସିଲେଇ ସବୁବେଳେ ଅଛି।
ହୁଁ ହୁଁ ଆଉ ସେଇଯୋଉ ସେ ଦେଇ ଆଉ ରୁପାଲି ରୁପାଲି ହର ଘର ଆସିନାହାନ୍ତି।
ନା ନା ହେରା ବା ଗୁଡ ଦେଖାହେଇନି।
ହଁ ଯିବନା ତା ବାପ ଘରକୁ ରୂପା? ରଜରେ
ହୁଁ।
ଉଁ ହୁଁ। ସାନ ମା ଦେହ ଭଲ ଅଛି ନା?
ହଁ ଭଲ।
ଅ ହ। ସୁୁବାସ କୁଆଡେ ଯାଇଚନ୍ତି?
ହାଟକୁ ପା।
ଓ ହୋ।
ସେ ତା ଭାଇ ସାଙ୍ଗରେ ଯାଉଚନ୍ତି।
ଅ ହ। ଗରମ ଜୋରେ ଲାଗୁଚି।
ହୁଁ ହୁଁ।
ଆଜି ଖରା ନାହିଁ କିନ୍ତୁ ଗରମ ଜୋରେ। ଖରା ନାହିଁ ଗରମ ହଉଛି ବାହାରକୁ ଆସିଲା ବେଳକୁ ଗରମ ଜଣା ପଡୁଚି।
ହଁ। ଗାଣ୍ଡ ଗୁଳଗୁଳିଟା ଲାଗୁଚି ଆଉ।
ଆଉ ଯାଇଥିଲ ସାନ ମା ସେପଟ ଦାଦା ଘର ଘର ଆଡେ ଯାଇନ?
ନା।
ତାଙ୍କ ବୋଉ ଯାଇ ସାରିବଣି ରଜ ପାଇଁ।
ହଁ ଏଇ ଯିବ ବୋଲି ତ କୁଡି କହୁଥିଲେ।
ଓ ହ। ସେଇଦିନ ସେ ବୋଉଟା ଆସିଥିଲା ଭୋଜି ଦିନ ପଳେଇଲା ନାଇ କି।
ହୁଁ।
କେତେବେଳେ ଆସିଥିଲା କୁହନି ସନ୍ଧ୍ୟାଳେ ଆଇଲା? ହୁ ମୁଁ କହୁଛି ଖରାବେଳଠୁ ନା ଆମେ ତ କାଇଁ ଖରାବେଳେ ଯାଇଥିଲୁ ଭୋଜି ଖାଇତ ଆସ ନଥିଲା ବୋଧେ ଚାରିଟା ପାଞ୍ଚଟା ବେଳେ ଆସଛନ୍ତି ନା।
ହୁଁ।
ଆଉ ତମ ସେଇ ଯୋଉ ଭଉଣୀ ପୁଅ ଝିଅ ଦିଟା ଆଉ ଆସୁଛନ୍ତି ନାସିନାନ୍ତି?
ନା ନା।
ସେଇ ବାହାରୁ କୁ ଆସିଥିଲେ ନୁହେଁ କି?
ହଁ।
ହଁ ହ ତମେ ବି ଆଉ ତାଙ୍କ ଘରକୁ ଯାଇନ?
ନା।
ଏ ରଜ ବଳୁ ଗନେ ଯିବ।
ହଁ ହଉ ତାନେ ମୁଁ ରଖିଦଉଛି।
ହଁ।